ହ୍ୟାଲୋ ହଁ କୁହ ସନ୍ଧ୍ୟେ ଟାଇମ୍ ହେଇଗଲା
ଛଅଟାରେ ଦବା ଆଉ ଏଇତ ଖରା ଦିନରେ ଛଅଟା ପନ୍ଦର କୋଡ଼ିଏ ବେଳକୁ ଯାଇକି ସନ୍ଧ୍ୟା ହେଉଛି
ସନ୍ଧ୍ୟା ଦିହ ହେବ ପୁ ଟି ଚାିଇବ ପଣିତିର ଡିନର୍ ଖାଲି କିଏ କିଏ ଗୋଟେ ନାଇଁ ନାଇଁ ମେନୁ ଚାଟ୍ କରିକି ରୋଷେଇ ଘରେ କିଏ ଯଦି ଗୋଟେ ମାରିଦିଅନ୍ତା ଏଇ ଆଜି ଦେ ଇ ରୋଷେଇ ହବ ମୋର ତ କିଛି ଅସୁବିଧା ହୁଅନ୍ତାନି ଆଉ କେତେ
ଆଉ ଜଣେ ବି କିଏ ଗୋଟେ ଯଦି ଥାଆନ୍ତା ମାନେ ହେଲ୍ପ କରିବା ପାଇଁ
ହେଲ୍ପ କରିବାକୁ କିଛି ନଳେଷ ଯଦି କାଟି ଦିଅନ୍ତା କି ଟିକେ ଠିଆ ହେଇଯାନ୍ତା ପାଖରେ ବି ଟାଇମପସ୍ ହେଇଯାନ୍ତା ଏ କେହି କିଛି ହେଲ୍ପ କରୁନାହାନ୍ତି ସବୁ ନିଜେ କଲାବେେଳକୁ ୁର ଇରିଟେଟ ଲାଗୁଚିକ ମ ତା ପାଇଁ ନା ସନ୍ଧ୍ୟାରେ ମୁଁ ଛୁଆ ପାଖରେ ଘଣ୍ଟେ ବସିଲେ ନ ଚଳେ କଣ କରିବା
ତୁ ଯେତେ ଯାହା କାମ କରୁ ଛୁଆଙ୍କ ପାଖରେ ଆଗେ ଟିକେ ବସିିକ
ଛୁଆଙ୍କୁ ଆଗ ମାନେ ସନ୍ଧ୍ୟା ଦେବି ସାଙ୍ଗ ସେ ଚାହା କରିବି ତାକୁ ଆଗ ପଢେଇବି ଘଣ୍ଟା ଦେଢ଼ ଘଣ୍ଟା ତାପରେ ଯିବି ରୋଷେଇ କରିବି ଏମତି ହେଇକି ଦିନଟା କେତେ ଜଲଦି ଜଲଦି କେତେ ସଖାଳ ହେଇକି ପୁଣି ସନ୍ଧ୍ୟା ହେଇକି ରାତି ହେଇ ଯାଉଚି କିଛି ବି ଜାଣି
କିଛି ଜଣାପଡୁନି
ତାକୁ ଟିକେ ଆପେଲ ଚିଝେଇକି ଦଉନ
ହଁ ହଁ ଆପେଲ ସିଝା ଆପେଲ ସିଝା କଣ ଅ ଏବେ କଣ ମତେ ଟିକେ ଟାଇମ ହଉନି ଏତେ ସାରା କରିବା ପାଇଁ ବୋଲି ନା ଏଇ ସିଝା କର ଆପଲ ସିଝା କର ପୁଣି ଏ ରୋଷେଇ ଜଲଦି କର ତ ସେଇଥିପାଇଁ କଣ କରେ ନା ଯେତେବଳେ ସି ଯେ ସେଥିରେ ଆପେଲ ହିଁ ଦେ ଦେଇଦିଏ
ନାଇଁ ମୁଁ ଦେଖିଛି ସେ କଣ କହେ ନା ପ୍ରେସର ରେ ଟିକେ ପାଣି ଦେଇଦବ ଆପେ କାଟିକି ଗଟେ ଗିନାରେ ଥୋଇକି ପ୍ରେସର ଭିତରେ ସେ ଗିନା ଟାକୁ ପୁରାଇଦେବ ଷ୍ଟିମ ରେ ଦେବ ପୁରା ଡାଇରେକ୍ଟ ପାଣିରେ ସିଝାଇବନି ଆପଲ ଟାକୁ
ହୁଁ
ତ ସେ ଷ୍ଟିମ ହେଇକି ସେ ଗିନା ହେଇ ଦିଟା ତିନଟା ସିଟିରେ ତାପରେ ପୁରା ସିଝିଯାଏ ସେ ଖୁଆଇଥିଲୁ ତ ସେ ଖାଏ ସେ ପିଲାଟି ଆମର ସେ ସବୁ ପିଲା ଖାଆନ୍ତିନି ସବୁ ପିଲା କିଛି ପିଲା ଖାନ୍ତି କିଛି ପିଲା ଖାଇ ପାରୁନଥାନ୍ତି ତାଙ୍କ ତାକୁ ଟେଷ୍ଟ ଭଲ ଲାଗୁ ତ କାହାକୁ ଭଲ
ତାର ପୁରା ସବୁ ଗୋଟେ ଜିନିଷ ନହିଁ ଯୋଉଥିପାଇଁ ସେି ମାନେ ଖାଇବନି ଇଏ କରିବନି ସବୁ ଜିନିଷ ସି ଖାଏ
ତା ସେଇଟା ଭଲ ଅଭ୍ୟାସ ପିଲାଙ୍କୁ ସେଇ ଅଭ୍ୟାସ ଟା କ
ମାନେ ଜଣେ ଜଣେ ଥାଆନ୍ତି ଏଇ ମୋ ସାନ ଭଉଣୀ ପୁଅ ଯୋଉ ସିଏ କହିବ ସିଏ ଯେମିତି ମତେ କହୁଛି କି ନା ସେ କିଛି ଖାଉନି କିଛି ଜିନିଷ ପାଟିରେ ପଶଉନି ଯୋଉ ଜିନିଷ ଟା ସେ ମତେ କହୁଛି କିନ୍ତୁ ମୋ ପୁଅ ତୁ ତୁ ଯେ ଯେକୌଣସି ଜିନିଷ ଗୋଟେ ଅଲଗା ଟାଇପ ର ଦେଇ ଆଜି ମୁଁ ଓଟସ ଦେଲି କାଲି ମୁଁ ଆପେଲ ଦେଲି ତାପର ଦିନ ମୁଁ ଅମୃତଭଣ୍ଡା ଅଧିକ ଦେଲି କି କୋଉଦିନ ମୁଁ ଗାଜର ଦେଲି ଯାହା ଗୋଟେ ଦେଲି ସେ ସା ଖାଉଛି
ଆଚ୍ଛା ତାକୁ ଟିକେ ଆକ୍ଚୁଲି ତାଙ୍କୁ ଆକଚୁଆଲି କଣ କହିଲ ଅପସନ ଦବନି ଅପସନ ଦେଲେ ପିଲା ଡିମାଡିଂ ହେଇଯିବେ ଅପସନ୍ ଦେବନି ଦି ତିନି ଟା ଅପସନ୍ ଥୋଇଲେ ସେ ଚୁଜ୍ କରିବ ଅପସନ୍ ଅପସନ୍ ଚୁଜ୍ କଲା ମାନେ ସେ ଯଦି ତାର ଅପ୍ସନ୍ ପାଇଗଲା ସେ ସେ ଜିନିଷ ଟାକୁ ଖାଇବ
ସମସ୍ତେ କହୁଛନ୍ତି ଠିକ୍ ଅଛି ତାର ହେଲ୍ଥ ହିସାବରେ କିନ୍ତୁ ମତେ ଲାଗୁନି ତାର ନାଇନ ମନ୍ଥ ସେ ବ
ଗ୍ରୋଥ ୱେଟ କେତେ ଅଛି ଏବେ
ଏଇ ଲାଷ୍ଟ ଏଇ ଲାଷ୍ଟ ମନ୍ଥ ରେ ସେ ଆ ମାନେ ଯାଇଥିଲୁ ଡକ୍ଟର ପାଖକୁ ହୋମିଓପାଥି ଡକ୍ଟର ପାଖକୁ ଦେଖିଥିଲି ଆମେ ଏଇ ଯୋଉ ଅଙ୍ଗନାଡି ବୁକ ରେ ଦେଖିଥିଲୁ କି ତାର ପାରା ପାରାମିଟରରେ ନାଇନ୍ ଏଇଟ୍ ମନ୍ଥ ବେବିର ସାଢେ ଛଅ କେଜି ଛଅ ରୁ ସାଢେ ଛଅ ଭିତରେ ରହିବା ଦରକାର
ଆଚ୍ଛା
ନା ନା ସାତରୁୁ ସାଢେ ସାତେ
ଆଚ୍ଛା
ପୁଅ ଅଛି ସିକ୍ସ ପଏଣ୍ଟ ଫାଇଭ୍ ସାଢ଼େ ଛଅ
ତାହେଲେ ଟିକେ କମୁଛି
ହୁଁ କମୁଛି କଣ ହେଲ୍ଥ ବଧେ ମତେ ଲାଗୁଛି ଥିଲା ଠିକ ସେ
ଏଇ ଯଉ ତାପରେ ତାଙ୍କର ଯେଉଁ ଇମ୍ପ୍ରୁଭମେଣ୍ଟ ମୁଭମେଣ୍ଟ ଟା ମୁଭମେଣ୍ଟ ଟା ବି ବଡ଼ି ୱେଟ୍ କମେଇବ ଆଣ୍ଠେଇଲେ ଗରୁଣ୍ଡିଲେ
ବହୁତ ଦୁଷ୍ଟ କିନ୍ତୁ ପ୍ରବଳ ହଉଛି ମାନେ ଏଇଟ୍ ମନ୍ଥର ପିଲା ଏତେ ଦୁଷ୍ଟ ଏତେ ଦୁଷ୍ଟ ଖାଲି ମାନେ ଖଟ ଗୋଟା ଡାଙ୍ଗ ପରେ ସେ ମାନେ ଗୋଟେ ଦିନ ମୁଁ ପଚାଶ ଥର ସେ ଖଟ ବାଗଉଥିବି। ଲାଷ୍ଟରେ ମୁ କିହିଲି ମୁଁ କହିଲି ସେ ବେଡସିଟ ସବୁତକ ପକାଅ ମୋର ଇଲାଷ୍ଟ ବେଡସିଟ ଆଣ ଯୋଉଥିପାଇଁ ମୁଁ ଏତେ ଆଉ ଯେତେ ସେ ଘୋଷାଡି ହେଲେ ଯାହା ହେଲେ ବି ସେ ପଚା ହବନି ଆଉ କେତେ ତମେ ଯେ କେତେ ବେଡ ଟାକୁ ବାଗଉଥିବ କେତେ ସଜଉଥିବ। ତ ମୋତେ କହୁନ ଛୋଟ ଛୁଆ ଘରେ ଥିବ ମାନେ ତୁ କାମ ସେ ତାରି କାମ କରୁ କରୁ।
ପିଲାମାନେ ତ ସେ ତ ସବୁଜିନିଷ ଯାହା
ମୁଁ ତାକୁ ଖୋଇଲା ବେଳେ କଣ ଖୋଇଲା ବେଳେ ଆଜିକାଲି ଛୁଆ ମୋବାଇଲ। ରାଇସ ଦେଖିବେ ସେ ଖୋଇଲା ବଳେ ତାକୁ ଯୋଉ ତା ମେଡିସିନଡବାରେ ଗୋଟେ ଗୋଟେ ଖୋଳ ତାକୁ ଗୋଟେ ଗୋଟ ଧ ଧରଥିବି ଏ ଖୋଳ ସେ ଖୋ ଖୋଳ ପସା ସେ ଖୋଳ ସେ ଖାଇସାରିଲା ପରେ ଏରିଆ ଟାଙ୍କ ଦେଖିବା ମାନେ ଯିଏ ଭିତରକୁ ଆସିବ ମାନେ ସେ ତାର ବାହାରୁ ବାହାରୁ ପଳେଇବ ସିଏ ଖାଇସାରିଲା ପରେ ମତେ ଅଧଘଣ୍ଟେ ଲାଗିବ ସବୁ ଜିନିଷ ତ ସବୁ ଜାଗାରେ ରଖିବା ପାଇଁ। କେବଳ ତାକୁ ଟିକେ ହଁ ମାନେ ତାକୁ ଖାଲି ଗୋଟେ ଖୋଇବା ପାଇଁ ମତେ ସବୁ ଜିନିଷ ସବୁ ମାନେ ବାହାର କରିବାକୁ ପଡୁଛି
ହବ ହଉ ଯା ଜଲଦି ଖେଳିକି ଆସିବୁ ସନ୍ଧ୍ୟା ହେଇଗଲା। ଜଲଦି ଖେଳିକି ଆସେ ଏଇ ତାଙ୍କ ଘରେ ଅ ହଁ ପୁଅ ପାଖରେ ତ ହଁ ଯା। ସେଇ ତ ପିଲାଙ୍କ ପଛରେ କେତେବେଳେ ସକାଳୁ ହେଇ
ଦେବସ୍ନାନ ପୂର୍ଣ୍ଣିମା ଅଣତିରିଶ ତାରିଖ ତାପରେ ଆହୁରି ଜୋରରେ ଗରମ ହବ ନା?
ତିରିଶ ପା ସୋମବାର।
ନାଆ ମ ଦେବସ୍ନାନ ପୂର୍ନିମା ବା ଟ୍ୱଣ୍ଟି ନାଇନ।
ଟ୍ୱେଣ୍ଟି ନାଇନ୍ ହଁ ସୋମବାର ସୋମବାର ସରି ସରି ସୋମବାର।
ହଁ ଅଣତ୍ରିଶ ହଁ ପୂର୍ଣ୍ଣିମା ସୋମବାର ବା।
ସୋମବାର। ଟ୍ୱଣ୍ଟି ନାଇନରେ ହଁ ମୁଁ ଦେଖିନି କ୍ୟାଲେଣ୍ଡର।
ଆସିନେ ସନ୍ଧ୍ୟାବେଳେ ଟିଫିିନ କଣ କରିବେ?
ଟିଫିନ ତ ପୁଅ କଣ କରିିଣି ମାମା ମୁୁ କ ଗଲାଣି ତାକୁ କଣ ଟିକ କରିକି ଦେଇଦବା। ମୁଁ ଖାଲି ଚା ପିଇବି ରାତିି ହେଲେ ଚା ସାଙ୍ଗେ କଣ ଖାଇଦେବି ଆଉ ରୁଟି ଖାଇ ପାରିବିନି ଆଉ।
ଚାହା ଟା କମ୍ପଲସରୀ ନା ଯାହା ବଲେ ଟିକେ ପିଇବାକୁ ପଡିବ।
ହଁ ନା ତାପରେ ଟିଉସନ ପିଲା ଏ କୁ ପାଠ ପଢା ଭିତରେ ମୁଣ୍ଡ ଗଜ ଗଜ ହେଲେ ମୁଣ୍ଡ ବିନ୍ଧିବ।
ନା ନା ଚାହାଟା ମୁଁ ମୁଁ କଣ ଚାହା ପିଇଏ ମୁଁ ଚାହା ପିଇଏ ନା ଗତେ ଦିକ ମୁଣ୍ଡ ପେନ ହେଲା ବେଳକୁ ଆଉ ହଜବେଣ୍ଡ କଥା କୁହନା ସିଏ ଦିନକୁ ତମେ କିଛି ଖାଇବା ଦିଅ ନଦିଅ ପଚାଶ ଥ
ହୁଁ ସେ ତାହେଲେ ଆମ ପାଟି ଲୋକ।
ପୁରା ଚାହା ପା ଚାହା ଘରକୁ ଯିବେ ତାଙ୍କୁ ଭଜା ଜିନିଷ ଖାଇବାକୁ ଦିଅ ସେ ଶାନ୍ତି ନାହିଁ ଯଦି ଯାହା କପେ ସେ ଶାନ୍ତିରେ ଆସି
ତାହେଲେ ଆମେ ଟି ପାର୍ଟି ଲୋକ କୋକୋରଜ ଜନତା ପାର୍ଟି ଯେମତି ଚାଲିଛି ଆମ ଟି ପାର୍ଟି ଲୋକ ସେମିତି ତାହେଲେ।
ଏବେ ସାନ ଭଉଣୀବପୁଣି ପୁଅ ଦେହ କଣ ଖରାପ ଯେ ଖରାବେଳ ସାରା ମୁଁ ଶୋଇନି। ତାକୁ କହିଲେ ଛୋଟ ଛୁଆ କେତେ କଣ ଜର ତତେ ଜାଣିପାରିବୁନୁ ଯୋଉ ନେଇକି ଆସେ ଇଏ ଥର୍ମୋମିଟର ନେଇକି ଆସେ ଟେଷ୍ଟ କର ପ୍ରତି କୁ ଘଣ୍ଟାଥରେ କେତେ କଣ କମଛି ଏଇ ମେଡିକାଲ ନେଇକି। ଖରା ସାରା ଶୋଇନି ଆମେ ହଁ ହଁ ଇବ ଆମେ ସିନା ବଡ ପିଲା ଆମେ କଣ ହେଲେ ଆମେ ଜା, ସେକବିତା
ହେଲେ ଜ୍ମା ମତ ସମ୍ଭାଳି ପାରିବନି ଜାଣିଛ କି?? ମୁଁ ଜଣିଛିୋୁଅ ମତେ କୀତ ହେ ସେଥିାଇ ମୁଁ ଗୋଏରେ କ ନାଇଁ ଭଗାନ ମତେ ଗୋଏ ଦେଇଛି ମୁଁ ଟେରେ ହିଁ ଖୁସିରେ ରହିବି ମୋର ଆଉ ଦରକାର ନାହିଁ।
ଆଗ କହିଲେ ହବ କି ପାଳିକି ପୋଷିକି
ବୁଲିଛି ଧରିକି କୋଉ ଡକ୍ଟର କୋଉ କାହା ଘରକୁ ଯାଇନି ବୋଲି ମାନେ ନାହିଁ।
ସେଲଭ ସେଇ ପୁଅ କଣ କଷ୍ଟ ସେମାନେ ଜାଣିପାରିବେ ମା ମାନଙ୍କର କଷ୍ଟ?
ତାପରେ ସହଜରେ ହଜବେଣ୍ଡ ରହିଲେନି ଏକୁଟିଆ ରାତି ସାରା ଗାଁ ଗହଳି ଏରିଆ ରାତି ଯାକ ଲାଇନ ଯିବ ରାତି ଦଶଟାରେ ଲାଇନ ଯିବ ସକାଳ ଛଅଟା ରେ ଲାଇନ ଆସିବ। ତାକୁ ସେମିତି ଧରିକି ବିଞ୍ଚୁଥିବି! ନାଇଁ ଥାଉ ଭଗବାନ ଦେଇଛନ୍ତି ଗୋଟିଏ ମୁଁ ଏ ଗୋଟିଏରେ ହିଁ ଖୁସି ମୋର ଆଉ ଦରକାର ହିଁ ନାହିଁ।
ଖାଲି କଲେ ଆଉ ପାଳି ପାଳିବାଟା ବଡ କଥା ନା ଆଉ!
କିଏ ଅଛି କରିବାକୁ ଶାଶୁ ମାନଙ୍କୁ କହିବ ସେ କିଏ କରିବ କିଏ ନ କରିବ ବା ବାପା ମା ଉପରେ କାଇଁ ଡିପେଣ୍ଡେଣ୍ଟ ହେଇକି ରହିବ।
ବାପା ମା ଉପରେ ଡିପେଣ୍ଡ ହବ ଯେ ପର୍ଯ୍ୟନ୍ତ ଭାଇ ବା ହେଇ ନଥି ଡାଉନଲୋଡ଼ ନ
ମତେ ଭଗବାନ ତ ଭାଇ ଦେଇ ନାହାନ୍ତି। ତଥାପି ସେମାନେ ବି ତ ମଣିଷ ନା ସେମାନେ କେତେ କରିବେ! ଆମ ପାଇଁ କରିବେ ଆମ ପିଲାମାନଙ୍କ ପାଇଁ କରିବେ କେତେ କରିବେ ସେମାନେ? ଏମିତି କହିଲି ନାଇଁ ଆଉ ମୋତେ ପିଲା କଥା କେହି କେହି କିଛି କୁହନି ମୁ ଆଉ କରିପାରିବିନି! ତାଙ୍କୁ କୁହ ସେ ଭଉଣୀଙ୍କୁ କୁହ ସେ ତାଙ୍କର ମେଡିକାଲ ନେଇକି ଯାଆନ୍ତୁ। ଟିଟମେଣ୍ଟ ଫାଷ୍ଟ କରାନ୍ତୁ ତାପରେ ଯାହା ଆଉ। ହ୍ୟାଲୋ ହଁ ଶୁଣୁଛି।
ଆଉ କନ କହ?
ଜରର ଫାଷ୍ଟ ହଉଛି ଟ୍ରିଟମେଣ୍ଟ ତାଙ୍କର ଯଦି ବେଶୀ ଟେମ୍ପଚର ଅଛି
ଆଗେ ଫାଷ୍ଟରେ ଆମେ ଡକ୍ଟର ପାଖକୁ ଯିବା ତାପରେ ଝଡା ଫୁଙ୍କା କଥା ଭାବିବା।
ନା ଝଡା ଫୁଙ୍କା ପଛେରେ ମୁଁ ସେ ସବୁ ଜିନିଷକୁ ବିଶ୍ଵାସ କରେନି।
ମୁଁ ତ ବିଶ୍ଵାସ କରେ ମୁଁ ବିଶ୍ଵାସ କରେ କିନ୍ତୁ ମୋ ଘରେ ମୋ ଘର ଲୋକ କେହି ବିଶ୍ଵାସ କରନ୍ତିନି ସେ ସବୁ ଜିନିଷ କିନ୍ତୁ ସେ ସବୁ ଗୋଟେ ଜିନିଷ ଥାଏ ଯେପର୍ଯ୍ୟନ୍ତ ଛୋଟ ଛୁଆ ଥାଆନ୍ତି। ସେ ସବୁ ଜିନିଷ ଥାଏ।
ମୁଁ କେବେ ସେମିତି ମୁଁ କରେ କିନ୍ତୁ ଆଗ ଡକ୍ଟର ଡକ୍ଟର ସହିତ
ହଁ ଫାଷ୍ଟ ଆମେ ଡକ୍ଟରଙ୍କ ପରାମର୍ଶ ନବା। ଦେନ୍ ତାପରେ ଯଦି ନ ଭଲ ହେଲା ସେ ଜିନିଷ ଟାକୁ ଆମେ କରିବାକୁ ଚେଷ୍ଟା କରିବା ହଁ।
ତମର ସେପଟେ ବର୍ଷା ଛାଡିଗଲାଣି?
ହଁ ବର୍ଷା ପିମ୍ପି ପିମ୍ପି ପକଉଥିଲା ମୁଁ ଟିକେ ଯାଇଥିଲି ବାହାରକୁ ଘର ଭିତରେ ପ୍ରବଳ ଗରମ ସେ ବାହାରେ ଟିକେ ଟିକେ ଶାନ୍ତି। ଶାନ୍ତି ଲାଗୁଛି ଥଣ୍ଡା ବହୁତ ଲାଗୁଚି ବୋଧେ ହେଇଛି ତମ ଆଡେ କଣ ଟୋଟାଲି ହେଇନି ବର୍ଷା?
ନାଇଁ ତ ହେଇନି ଏବେ ବୋଧେ ହବ ଆଉ।
ଏବେ ଉଠେଇଛି ଜୋରେ ଘଡଘଡି ମାରୁଛି?
ତଉ ଉଠେଇଲାଣି ଯେ ଘଡଘଡି ମାରିନି ତଥାବି ଟିକେ ଫର୍ଚା ଅଛି ଦେଖା ଯାଉଛି। ବର୍ଷା ହେଇନି। ଏ ହେଲା ହେଲା ବି ଲାଗୁନି ଆଉ ହବନି ବୋଧେ!
କାଲି ବୋଧେ ହବ।
ଓଁ ହୋ ଉଡିଗଲା କୁଆଡେ ବର୍ଷା ଟା ଆମର ହବନି ଯେ ଟିକେ କଳା ଦେଖା ହଉଥିଲା ପୁଣି ଧଳା ହେଇଗଲାଣି ଏକା ସଫା ହେଇଗଲାଣି।
ହଁ। ଆଉ କୋଉଦିନ ଆସ ଟିକେ ବୁଲିକିଇଆଡେ ଯିବ?
କୁଆଡେ?
ଆଉ ମୁଁ ଏଇ କାଲି କହୁଥିଲି ଆମକୁ ମୁଁ କହିଲି ନୟାଗଡ଼ ରେ ଏଇ ସବୁ ଏତେ ଏତେ ଭଲ ଭଲ ପ୍ଲେସ ଅଛି କେବେ ଯିବା ନା ଏବେ ଯୋଉ ଏବେ ସେଇ ଜାଗା ଗଲେ ଭଲ ଲାଗିବନି। ଟିକେ ବର୍ଷା ହଉଥିବ ଥଣ୍ଡା ପଡୁଥିବ ସେଥିରେ ଯିବା ଆଉ ବର୍ଷା ଦିନ ତ ବିଲକୁଲ ବି ନୁହଁ।
ପାହାଡିଆ ଏରିଆ ଟା ନା ଟିକେ ଭଲ ଲାଗିବ ଆଉ।
କଲେ ରାତିରେ ଦେଖାଯିବନି ବା ସନ୍ଧ୍ୟା ହେଲେ ସେଠି ଦେଖାଯିବନି ବର୍ଷା ଦିନରେ ସେଇଟା ଇଏ ହେଇଯିବ ନା ଯୋଉ କଳା ଭଳିଆ ଦେଖାଯିବ।
ହଁ ଟିକେ ଫର୍ଚା ହେଇଗଲେ ଭଲ ଲାଗିବ।
ହଁ। ତ ସେ ଆଜି ତାହେଲେ ସେଇ ରୁଟି କୁ କଣ ଗୋଟେ ସାଦା କରିବ ଆ ହ୍ୟାଲୋ।
ମୁଁ ସନ୍ଧ୍ୟା ଦେଇ ସାରେ କଣ କରିବା ଆଉ।
ହଉ ଚାଲ ଯିବା ସନ୍ଧ୍ୟା ଦବା ଆଉ।
ହଁ ହେଇଗଲା ହଁ।